ହଁ ମ୍ୟାଡ଼ମ୍ ଶିଭୁ ଲାଇଏବେ।
ହଁ ହଁ ଶୁଣାଗଲା ଆପଣଙ୍କୁ ସୁବୁଚି।
ହଁ ଆପଣଙ୍କ କଥାଟା ଶୁଭୁଛି ଟିକେ ଟିକେ ମାନେ କଟିିକଟି ଯାଉଛି। ହଁ। ଏବେ ଶୁଭିଲା ତ?
ହଁ ହଁ ମତେ ଶୁଭୁଛି ଆପଣଙ୍କ କଥା।
ହୁଁ ହୁଁ।
କଣ କରୁଛନ୍ତି?
କିଛି ନାହିଁ ଏବେ ଡିନର୍ ସାରିକି ଆସିଛି ଆଉ ବସିଛି ଆଉ।
ଆଚ୍ଛା।
ଆଉ ଆପଣ?
ମୁଁ ବି ଏବେ ସରିଲା ଖାଇବା ଛୁଆକୁ ଶୁଆଉଛି ଆଉ
ପୁଅ ନା ଝିଅ?
ପୁଅ।
କଣ କୋଉ କ୍ଲାସ ପଢୁଛନ୍ତି ନା ଛୋଟ?
ନାଇଁ ଛୋଟଟା ଚାରି ମାସ ହେଇଛି ଏବେ ଚାଲିଛି ଚାରି ମାସ
ଓ ହୋ ଆଉ ଛୋଟଛୁଆ ଆପଣ ଟିକେ ସେଟ ସେଟ ବିଜି ରହୁଥିବ ଯାହା ହେଲେ ଛୋଟ ଛୁ
ଛୋଟ ଛୁଆ ଟା ତ ମୁଁ ସେଥିପାଇଁ ଆଉ ଟିକେଇ ଫ୍ରି ହେଇ ପାରୁନି ହେଲେ କଣ ଖାଇଲି ଆଜି?
ଆଜି ରୁଟି ସନ୍ତୁଳା ହେଇଥିଲା ଆଉ ଆ ଆପଣ କଣ ଖାଇଛନ୍ତି?
ଆମର ଆଜି ହେଇଥିଲା ଭାତ ଡାଲି ଆଉ ମାଛ ତରକାରୀ ହେଇଥିଲା।
ଏଇ ରା ରାତିରେ ଭାତ ଖାଇଲେ ଟି
ହଁ ହଁ ଆମର ପ୍ରାୟ ଭାତ ହେଇଥାଉଛି ରାତି ତିରେ କେବେ କେମିତି ରୁଟି କରାହୁଏ ଆଉ
ଆଚ୍ଛା ଆଚ୍ଛା ମାଛ କଣ ତରକାରୀ ମାନେ ଗର ମାନେ ଅଦା ରସୁଣ ପେଷ୍ଟ୍ ନା ବେସର?
ନାଇଁ ବେସର ନାଇଁ ଅଦା ରସୁଣ ବାଟିକି ଘରେ କରିଥିଲୁ ଆଉ
ଓ କଣ କି ମାଛ ଆସିଥିଲା?
ଏ ଜୋ ରୋହି ଭାକୁର ଆସୁଛି ସେଇଆ
ଆଚ୍ଛା। ତ ଭଲ ଲାଗୁଥିବ ହଁ ବଡ଼ ମାଛ ଟିକେ ଟେଷ୍ଟ ଲାଗିବ ତ ଆଉ ମାଛ ତରକାରୀ କେମିତି କଣ କରିଥିଲ?
ମାଛ ଟାକୁ ଲୁଣ ହଳଦୀ ଗୋଳେଇକରି ଛାଣି ଦେଇିଥିଲି।
ଆଗ ଧୋଇ ଦେଇେଥିବେ ଆଉ?
ହଁ ଧୁଆ ଧୁଇ ଧୁଆ ଧୁଇ କରିକି ସଫା କରିକି ତାକୁ ନାଁ ଲୁଣ ହଳଦୀ ଦି ଗୋଳା ଗୋଳେଇକି ତାକୁ ଛାଣି ଦେଲି ସେଇ ତେଲ ରେ।
ଓ ଆପଣ ଛା ଆପଣ ଛାଣି ଦେଲେ ନାଁ କି ସେଟା ପ୍ୟାନରେ ବି ଭାଜିଲେ ବି ହବ।
ହଁ ହଁ ଭାଜିଲେ ବି ହବ କମ ତେଲ ପକେଇ ଟିକେ ଛାଣିଦେଲେ କଣ ନା ମାଛ ଟା ହୁଁ ଭାଙ୍ଗିବନି ବୋଲି ଟିକେ ଛାଣି ଦଉଛୁ ମତେ ଟିକେ ଭଲରେ ରୋଷେଇ ସିଏ ବି ଆସୁନି ଏବେ ଏବେ ଶିଖୁଛି।
ହଁ ସେ କଲେ ଧୀରେ ଧୀରେ ଶିଖିବି ଆଉ ସେଥି
ହଁ ହଁ। ସେମିତି ଆଉ ତାପରେ ଛାଣି ସାରିକି। ଆଉ ଅଦା ରସୁଣ ଆଉ ଟମାଟୋ ପିଆଜ ଗୋଟା ଗରମ ମସଲା ସବୁ ପକେଇକି ମସଲା ଗୋଟେ ବାଟି ଦେଇଥିବି।
ଓହୋ ପେଷ୍ଟ କରିଦେଇଥିବେ ଆଉ ହଁ ସେଇଟା ବି ଭଲ ଲାଗୁଛି ଆପଣ ଯେ ବାଟିଲେ ବି ସବୁ ଗରମ ମସଲା ଦେଇକି ପେଷ୍ଟ କଲେବି ମାନେ ପାଟିକି ଲାଗିବନି କିନ୍ତୁ ମସଲା ଟା ବି
ହଁ ବାସ୍ନା ହବ ସେଟାକୁ ତାପରେ ତେଲ ରେ ଟିକେ ପିଆଜ ପୁଣି କାଟିକି ପକେଇି ସେଇ ମଲାଟାକୁ ବହୁତ ସମୟ ଯାଏ ଟିକେ ଖରଡ଼ିଲେ ତାର କନ୍ ଞ୍ଚା ସ୍ମେଲ୍ ଟା ପଳେଇବ ହଁ। ତାପରେ ସେଇଟାକୁ ପାଣି ଦେଇକ କିିଲୁଣ ହଳଦୀ ଲଙ୍କା
ପକେଇ ନଥିବି କେମେ ବାଟିଛନ୍ତି ଆଉ କାଇହିଁ ହଁ ଆଉ ପକେଇ ନଥିବେ ଆଉ।
ହଁ ଦିଟା ଟମାଟୋ ବାଟି ଦେଇଚି ତ ଆଉ ପକେଇଲେ ଖଟା ହେଇଯିବ। ସେଥି ପାଇଁ ଖାଲି ପିଆଜ ଟିକେ କାଟିକି ପକେଇକି ବ ସେ ମଟର ମସଲା ବଟାଟାକୁ ପକେଇ ଦେଇଥିଲି। ତାକୁ ପୁଣି ଟିକେ କଷି କଷି ତର କଞ୍ଚା ସ୍ମେଲ ଗଲା ପରେ ଲୁଣ ହଳଦୀ ଲଙ୍କା ଆଉ ଦେଇକି ପାଣି ଦେଇକରି ପାଣି ଟା ଫୁଟି ସାରିଲା ପରେ ଏ ଯୋଉ ଛାଣିକି ରଖିଥିଲି ମାଛ ସବୁ ସେଇଥିରେ ପକେଇ ଦେଇକି ଫୁଟି ଗଲା ପରେ
ସେଥିଟରେ ମାଛରେ ଆଉ ଆପଣ ଆଳୁ ବୋଧେ ମାନେ ଖାଆନ୍ତିନି ନା
ନାଇଁ ପ୍ରାୟ ହେଇ ନଥାଉଛି, ଏମିତି ବେଳେ ବେଳେ ହିଁ ଆଳୁ ପକାଉ ନହେଲେ ଲେ ମାଛ କେବଳ ଖାଲିରେ ହିଁ ନାହାନ୍ତି ଥାଉ।
ହଁ ଭଲ ଲାଗିବ ବି।
ହଁ। ୟ ସମସ୍ତେ ମାନେ ଶାଶୁଘରେ ଏତେ କାହାକୁ ପସନ୍ଦ ନାହିଁ ତ ଏମିତି ଯଦି ରହି ଯାଇଥିବ ଆଳୁ କାଟି କି ବୋଲେ ପକା ହେଇଯାଉଛି, ନହେଲେ ମାଛକୁ ଖାଲି ହିଁ ରୋଷେଇ କରାହେଉଛି କିଛି ସେଥିରେ କିଛି ପକା ହଉନି ଆଳୁ
ଆପଣ ମାଛ ତରକାରୀ କଲେ ମାନେ ମାଛ ଝୋଳ ଟା ପତଳା ପତଳା ଝୋଳ ଟା ପଣ ଭଲ ଲାଗେ ନା ମାନେ ମୋଟା ଝୋଳ ଟା ଭଲ ପାଆନ୍ତି ମାନେ ଟି ଟିକେ ମୋଟା ବ ଭଳିଆ ଝଳିିବ କେମିତି?
ନାଇଁ ବହଳି ଝୋଳ ହେଲେ ଟିକେ ପସନ୍ଦ ଲାଗନି।
ପସନ୍ଦ କରୁନାହାନ୍ତି?
ଏମତି ଟିକେ ପତଳା ଥିବ ହଁ ସେଇଆ କିନ୍ତୁ ଆମର ଏ ଏ ଶାଶୁଘରେ ସମସ୍ତଙ୍କୁ ଟିକେ ଟିକି ମୋଟା ହେଇଥିବ ସେମିତି ହିଁ ପସନ୍ଦ।
ଓହୋ ତ ଆପଣ ବି ତାଙ୍କୁ ଆଡ଼ଜଷ୍ଟ କରିବେ ଯାହା ଯେତେବେଳେ ବି କେତେବେଳେ କରୁଥିବେ ଆଉ।
ହଁ ମୁଁ ରହୁଛି ସେ ଏପଟେ ଆମର ଭଞ୍ଜନଗର ଗଞ୍ଜାମରେ ରହୁଛି ଶାଶୁଘର ଯେ ଆମର ଏଠି ଫୁଲବାଣୀ ସେଇଠି ସ୍ୱାମୀ ଚାକିରି କରୁଛନ୍ତି ତ ଆମେ ମିଶିକି ରହୁଛୁ ସେଇଠି
ଓହୋ।
ଏମିତି ପର୍ବପର୍ବାଣି ପୂଜା ପିଜି ହେଲେ ଯିବା ଆସିବା କରିଥାଉଛି। ଆଉ ଏ ବି ଛୋଟ ପିଲାଟେ ତ ସେ ଦେଖ
ହଁ ତାଙ୍କୁ ଦେଖିକି ହଁ ନାଇଁ ଭଲ ଲାଗିବ ଯେମିତି ତରକାରୀଟେ ବି ସେମିତି ସବୁ ମାନେ ମସଲା ଆମେ ଏମିତି ତରକାରୀ କଲେ ତେଲ ଗରମ ହେଲେ ଗୋଟା ମସଲା ଦେଉଛେ ଆପଣ ସେମିତି ଡାଟ୍ ଯେଉଁ ବାଟି ଦେ ସେଟା ବି ଭଲ ଲାଗିବ।
ହଁ।
ଅହୋ।
ମସଲା ବଟା ଟା ଟିକେ ଭଲ ବାସ୍ନା ହୁଏ ଆଉ।
ଉୁଁ ପତଳା ଝୋଳଡା ବି ମତେ ଭଲ ଲାଗେ କାହା କାହାକୁ ମୋଟା ଝୋଳ ବି ଭଲ ଲାଗେ?
ହଁ କାହାକୁ କଉ କୋଉଟା ଭଲ ଲାଗେ ବେଶୀ ମୋଟା ହେଲେ ବି ଭଲ ଲାଗେନି କିନ୍ତୁ ଏଇଠି ସେମତି ଖା ମସ ହ ସେଆ ମସଲା ମସଲା ଲାଗିବ।
ଲାଗିବ ପତଳା ଟା ବି ମାନେ ଭାତରେ ଗୋଳେଇ
ଭଲ ଲାଗିବ ପାଟିକୁବ ଭଲ ଲାଗୁଛି। ଏମତି ଆଉ ସକାଳେ ହେଇଥିଲା ଆମର ଚିଙ୍ଗୁଡି ହେଇଥିଲା ସେଟା ଶାଶୁ ରୋଷେଇ କରିୁଥିଲେ
ଶାଶୁ ହେଲ୍ପ ଦଉଛନ୍ତିଛୁଟ ଭଲ।
ହଁ ନାଇଁ କରିଦଉଛନ୍ତି ତାପରେ ଆମର ଆମର ତିନି ଯାହା ହେଇଛୁ ଆମେ ମୋ ସାନ
ଓ ହଁ।
ହଁ। ତ ଆମ ଶାଶୁ କରିଦଉଛନ୍ତି ସବୁ ଆମକୁ ପ୍ରାୟ ବେଶୀ କରିବାକୁ ଦଉଛ ହୁହ
ଆଛା ଚିଙ୍ଗୁଡି ଦରକାରଟା ମାନେ ଚିଙ୍ଗୁଡି ଗୋଟେ ଜ ସେଟା ତରକାରୀ କଲେ, ତା ସାଙ୍ଗରେ ଆଉ କିଛି ଚିଙ୍ଗୁଡ଼ିରେ ଗୋଟେର ତା ଝୋଳଟା ଗୋଟେ ଅଲଗା ବା ଡୋଲଗା ଟେ ଜଣାରୁ ଯୋଉଠି ଚିଙ୍ଗୁଡ଼ି ତରକାରୀ ହେଉଥିବ, ତା ଟେ ମାନ ବାସ୍ନାରେ ଜଣାପ ଯିବ ଯେ
ହଁ ବାସ୍ନରେ ଚିଙ୍ଗୁଡି ହେଇଛି ଆଜି, ସବୁ ଅଲଗା ଚିଙ୍ଗୁଡି ଟା ଅଲଗା ଆଉ
ହଁ ଚିଙ୍ଗୁଡି ଗୋଟେ ହେଲା, କଙ୍କଡା ଗୋଟେ ହେଲା
ହଁ, ତାର ବାସ୍ନାାରୁ ଜଣା ପଡିଯିବ ଯେ
ତାହେଲେ, ସକାଳେ ଆପଣ ଚିଙ୍ଗୁଡି ଦେଇଥିଲେ ଏବେ ଛଲେ ଖାଇବାଟା ଆଜି ଭଲ ହେଇଥିବ ଆଉ, ଦି ଗଟେବେ ଆଉ
ହଁ ଆଜି ବଢିଆ ହେଇଥିଲା, ଆଉ ହଁ, ହଁ, ସେଇ ସେଇ ମସଲା ରେ ହିଁ କରାହେଇଥିଲା ଆଉ ଏକା ସାଙ୍ଗରେ ଦିଟା ଜାଗା ନ କରିକି
ହଁ ଏକାଛନ୍ତି ଦିଇଟା ଯ କଲେ ବି ଖାଇବା ପାଇଁ ଇଚ୍ଛା ହବନି, ଭଲ ଲାଗିବାନି ଇଟା ଖାଇବାକୁ ବି
ହଁ, ସେଥିପାଇଁ ସକାଳେ ଗୋଟେ କରିକି ପୁଣି ରାତିରେ ଗୋଟେ କରିଦେଲୁ, ଆଉ
ହୁଁ, ନାଇଁ ଭଲ ଗଲେ ଦିଟା ଏକା ସାଙ୍ଗେ କଲେ ବି ଖାଇବା ମାନେ ଗୋଟେ ମାନେ କଉଁଟା ଗୋଟେ ଆପଣ ସଫିସିଏଣ୍ଟରେ ଖାଇପାରିବେନି, ସାଟିସ୍ଫାକ୍ସନ୍ଟା ଖାଇପାରିବନି, ସାଟିସ୍ଫକ୍ସନନ୍ଟ ଲାଗିବନ କହିଁକି ଏଇଟ ଖାଇବ ସେ ସୋଇବେ ଆଣାଣିପାରିବେନି କେଁଟା ଯେଉଁଟା ଖାଇବେ ଗଟ ଖାଇ ତ ଷଠିଶହଇକି ଖାଇବେ ଟ ଭଲ ଲାଗେ ମାନ ଶାନ୍ତି ଲାଗିବ ନିଜକୁ ହଁ ଏଇଟା ଖାଇଲି ସେଟା ଖାଇ
ହଁ
ଖାଇଦେଲେ ଟିକେ ଲାଗିବ ର ଆଉ
ହଁ
ଓହୋ, ଆମ ତ ରାତିରେ ରୁଟି ସନ୍ତୁଳା ଟିକେ ହେଇଥିଲା। ସାଧାରେ ଶ
ପ୍ରାୟ ଟାଇମ୍ ଶାଶୁ ଖାଉଥିଲେ ରୁଟି, ଏବେ ଟିକେ ଖାଉନାହାନ୍ତି। ପୁଣି ତାୁଲ ଦେହ ଟିକେ ଭଲ ନ ଲାଗିଲେ, ପୁଣି ସେ ରୁଟି ଖାଇବେ ରାତିରେ ନହେଲେ, ପ୍ରାୟ ସମସ୍ତେ ଭାତ ରାତିରେ ଖାଉଛନ୍ତି
ଭଲ ଲାଗୁଛି ଅସୁବିଧା ନାହିଁ, ଏବେ ବି ଗରମ ହଉଚି ଭାତ ଛି ଅସୁବିା କିଛି ନାଁ ଗୋଟେଟ ଯୋଉଟୋଟା ସମସ୍ତେ ଖାଉଛନ୍ତି ମ କରିକି ଟିକେ ସେଇଟା ଖାଇବା କରିବା କଥା ଆଉ ଆଡ଼ଜଷ୍ଟ କରିକି, ଆଉ ହଁ
ଶାଶୁଙ୍କ ପାଇଁ ହିଁ ରୁଟି କରାହଉଥିଲା, ରାତିରେ ଏବେ ସିଏ ବି ଭ ଭତ ଖାଇଦଉଛନ୍ତି ତ ଆଉ ରୁଟି ହଉନି।
ଓହଁ ସେ ବୟସ୍କ ଲୋକ ତାଙ୍କ ଲାଗି ଟିକେ ତାଙ୍କୁ ଦେଖିକି ସୁଗାର ଥିବ ବି ସେ ର
ହଁ, ହଁ, ତାଙ୍କର ସୁଗାର ଅଛି ତ। ସେ ରୁଟି ଖାଆନ୍ତି, ତାପରେ ଗରମ କୁଉ ରୁଟି ଆଉ ଖାଉନାହାନ୍ତି ଆଉ ଥରେ କେତେ ଦିନ ପରେ ଆଉଥରେ ରୁଟି ଖାଇଲେ, ତାଙ୍କ ପାଇଁ ହିଁ ହବ
ବ ମଞଜି ଭାତ ବିିକ ଖାଆନ୍ତୁ ତାପରେ ଟିକେ ଥଣ୍ଡା ହେ ସେବୁ ଟିକେ କଲେ ରୁଟି ଖାଇବେ ନେଲେ ଆଉ
ହଁ
ଆପଣଙ୍କ ପୁଅ ଶୋଇ ପଡିଛି।
ସେ ଆଉ ଧରିକି ବସିଛି ଆଉ
ଛୋଟ ଛୁଆତ, ସେଟା ତ ହବ ଏଇନା ଆଉ ଆଉ ପ ପ ଆଉ କଣ ସେଇଟା ଗୋଟେ ମାନେ ସମସ୍ତଙ୍କ ଲାଇଫ୍ ରେ ସେମିତି ଆସେ ଆଉ କଂଗ୍ରେଜ ସେତେ ଗୋଟେ ଠିକନି ସେଇଟା କରିବାକୁ ପଡ଼ିବ ଆଉ ଆଜି ସେ ରାତିରେ ସେ ରୁଟି ସନ୍ତୁଳା କରି କି ଖାଇଦେଇଥିଲୁ।
ହଁ ହଁ
ସନ୍ତୁଳା ମାନେ ହଁ ସବୁ ପରିବା ମାନେ ଘରେ ଥିଲା ସେ ଯୋଉ ଅ ମାନେ ଅମୃତଭଣ୍ଡା, କଖାରୁ, ଆଳୁ ଆଉ ସାରୁ। ଆଉ ଟିକେ ପୋଟଳ ଥିଲା ଜହ୍ନି ଥିଲା। ଟମାଟୋ ଛୋଟ ଛୋଟ କାଟିକି ଟି ଟିକେ ଆଗ ଟିକେ ଆଗ ମାନେ ସିଝେଇଦେଲି।
ହଁ।
ତାପରେ ଏଁ ଲୁଣ ହଳଦୀ ଦେଇକି ଅଳ୍ପ ଟିକେ ପାଣି ଦେଇକି ସିଝେଇ ଦେଲି ସିଝିଲା ପରେ ତୁ ପରେ ସେଇଟାକୁ ଛୁଙ୍କରେ ରସୁଣ ପକାଇବା ବେଳେ ହେଲେ ବେଳେ ଆପଣ ହେଳେ ରସୁଣ ନ ପକାଇ ଆପଣ ବେଳେ ବେଳେ ରସୁଣ ନେବେକି ବେଳେବେଳେ ମାନେ ଶୁଖିଲା ଲଙ୍କା ଫୁଟଣ ଶୁ ଶୁଖିଲା ଲଙ୍କା ଜିରା ପକେଇକି ଆଉ ଟିକେ ବିରି ଡାଲି ବିରି ବିରି ଆଉ ଭୁଷା ଭୁଷା ଛୁଙ୍କ କରି ଖାଇବେ ସନ୍ତୁଳା ଏଇଟା ବଢ଼ିଆ ଲାଗିବ ସାଦା ଦିନରେ ସେଇଟା ମୁଁ ବେଳେବେଳେ ସେଇଟା ବି କରେ ମାନେ ଅଦା ଏ ରସୁଣ ନ ପକେଇକି
ହଁ ହଁ।
ସେଇଟା ଭଲ ବି ଲାଗେ।
ଆଚ୍ଛା ହଁ ଏବେ ତ ପ୍ରାୟ। ଛୁଆ ଜନ୍ମ ହେଲା ପରଠୁ ମୁଁ ସେଇ ସନ୍ତୁଳା ହିଁ ଖାଉଥିଲି। ଆ ଦୁଇ ମାସ ହେଲା,
ହଉ ହଉ ହଉ ତାହେଲେମାମ ଆପଣ ଯାଆନ୍ତୁ ରଖିବେ ଶୋଇବା ଦଶ ଉଁ ମାନେ ଏଗାର ଟା ଛୋଟ ଛୁଆ ପରେ କଥା ହେବା ବାଏ।
ହଁ